କୁହ ହ୍ୟାଲୋ।
ସୁବୁଚି ହ୍ୟାଲୋ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।
ଆଉ କଣ ଖେଳି ଯାଇନ।
ନା ଖେଳା ଖେଳି ପାଇଁ ଯାଇନି।
ଆଜି ଖେଳିଯିବି ବୋଲି ଖେଳିଯିବି ବୋଲି କହୁଥିଲ।
ହଁ ଯାଇଥାନ୍ତି ଖେଳିଯିବି ବୋଲି ଭାବିଥିଲି ଯେ ହଉଛି ପଢାପଢି ହିଁ କରିବା। କିଏ ଦେଇ।
ଉଁ ହଁ। ଏମିତି କଥା ତାହେଲେ।
ହଁ।
ଆଉ ଆଜି ଆପଣଙ୍କର ଛାତ୍ରକୁ ଗୋଡେଇ ଯିବେନି କି?
ଯିବା ଯିବା ଆଉ କିଛି ସମୟ ପରେ ଯିବା। ଛାତ୍ରକୁ ପଢେଇ ଆସିବା।
ହୁଁ ଆଉ ଆଜି କଣ ଖାଇଥିଲେ?
ଆଜି ଆଜି ସେଇ ପଖାଳ ପଖାଳ ଆଜି ଟିକେ ଗାଁ ରୁ ଆସିଥିଲା ପରିବା ଆସିଥିଲା। ତ ଆଜି ଆଳୁ ଆଉ ତୋରଡା ଭଜା ହେଇଥିଲା।
ପରିବା କଣ ସାରଦିଆ ପରିବା ନା ସଜ ପରିବା?
ନାଇଁ ନାଇଁ ଗାଁରୁ ଆସିଥିଲା ପୁରା ଭଲ ପରିବା ଆସିଚି।
ଗାଁ ରେ ଆଜିକାଲି ଆଉ ଚାଷ ହଉଛି?
ହଉଚି ହଉଚି ଗାଁ ରେ ହଉଚି ସେଇ ଟିକେ ନିଖେ ତ ବଞ୍ଚି ରହିଚି।
ତାହେଲେ ଆପଣଙ୍କର ଗ୍ରାମରେ ବଞ୍ଚେଇ ରଖିଚନ୍ତି ଆଉ ଚାଷ ଆଉ। ନହେଲେ ତ ଆଜିକାଲି ସବୁ ଯେତିକି ଲୋକ ସବୁ ସହରକୁ ପଳେଇ ଆଉଚନ୍ତି ସେଇ ସହରରେ ଶାରଦିଆ ସବୁ ଖାଇବା ଚାଲିଚି ଆଉ ଯବ୍ ଯୋଉଟାକୁ ଅଳ୍ପ ଦିନରେ ଦେହ ଖରାପ ହଉଚି।
ହୁଁ।
ତାହେଲେ ସଜ ପରିବା ଟି ଆଜି ଆସିକି ଖାଇଚନ୍ତି ତାହେଲେ।
ହଁ ସେଆ ମୁଁ ଦେଖୁଥିଲି କାଲି
ସେପଟେ ସାଇଟ୍ ପରିବା ଟିକେ ଶସ୍ତା ଥିବ ବୋଧେ ଯାହାହେଲେ ସହର ଅପେକ୍ଷା।
ମାନେ ଗାଁ ରେ ଟିକେ ଶସ୍ତା ତ ରୁହେ।
ହୁଁ ହୁଁ।
କାଇଁକି ନା ସେମାନେ ସିଧାସଳଖ ଚାଷୀଙ୍କ ଠାରୁ କିଣିଲେ ଶସ୍ତା ହିଁ ତ ପଡିବ। ଯୋଉ ମଧ୍ୟସ୍ଥି ଲୋକମାନେ ରହିଲେ ଯୋଉମାନେ ଚାଷୀଠୁ କିଣନ୍ତି ସିଏ ଆଉ ଜଣଙ୍କୁ ବି କନ୍ତି ସେଇ
ନ୍ତି ସେ ଆହୁରି ଦୋକାନ ବାଲା ନିଏ ତାହେଲେ ତ ବହୁତ ମାନେ ଦଶ ଟଙ୍କାରେ କିଣିକି ସେଇଟା ଅଶୀଏ ଟଙ୍କା ପର୍ଯ୍ୟନ୍ତ ହେଇଯାଇଥାଏ ଏମତି କଥା ତାହେଲେ ତାହେଲେ ଗାଁକୁ ଗଲେ ଟିକେ ସଜ ପରିବା ପତ୍ର ଟିକେ ଧରିକି ଆସୁଥିବେ ଆଉ
ହୁଁ ହୁଁ।
କଣ କଣ କଣ କଣ କଣ କଣ କଣ ମିଳୁଛି ଆପଣଙ୍କର ଗାଁରେ ପରିବା?
ଗାଁ ରେ ଆମର ସେପଟେ କୋବି ଚାଷ ଟିକେ ହୁଏ। ଏବେ ତ ଆଉ କାହିଁ ସେଇ ଦିନ ତ ନାହିଁ ତୋରଡା ଫୋରଡା ହଉଛି ଜହ୍ନି ଟିକେ ହଉଛି। ଏଇ ସବୁ ଚାଷ ହୁଏ ଆଉ।
ଆଚ୍ଛା ଆଚ୍ଛା ଭଲ। ସବୁ ପ୍ରକାର ଟିକେ ଟିକେ ହୁଏ କିନ୍ତୁ ଅଳ୍ପ ମାତ୍ରାରେ ହୁଏ ଆଉ।
ହଁ ସମସ୍ତେ ନିଜର ଯାହା ବି ଚାହିଦା ମେଣ୍ଟେଇବା ପାଇଁ ସବୁ ଚାଷ କରନ୍ତି ବି କ୍ରି ଉଦ୍ଦେଶ୍ୟରେ ତ ନୁହଁ କିନ୍ତୁ ଅ ଗାଁରେ ଯେମିତି ରହିଛି ଜଣେ ଆଉଜଣଙ୍କୁ ସାହାଯ୍ୟ କରନ୍ତି ଯାହା ପରିବା ପତ୍ରରେ ହଉ କି ଯାହା ସବୁରେ ତ ସେମିତି ପରିବା ପତ୍ର ମିଳିଯାଏ।
କିଛି ନହେଲେ ବି ତ ନିଜ ଘର ପାଇଁ ଭଲ ଖାଇବା ଖାଇ ପାରୁଚନ୍ତି।
ହଁ ଅନ୍ତତ ସେଇଆ ହେଇଯାଏ କହିପାରିବ।
ଦେଖିବାକୁ ଗଲେ ମାନେ ବଜାରର ଦର ଯୋଉ ମାନେ ପରିମାଣରେ ବଢ଼ି ଚାଲିଚି ଏବେ ଆଜିିକାଲି
ବାସ୍ ବାସ୍ ବଜାରର ଦର ବୃଦ୍ଧି ଦର ବୃଦ୍ଧି କହିପାରିବା ତା ସହିତ ଯୋଉ ଅପମିଶ୍ରଣ ବି ବଢ଼ି ଚାଲି ଚି ବଜାରର ଖାଇବାକୁ ଆମେ ଅ
ଦିନ ଥିଲା ଯୋଉ ଟାଇମ୍ ରେ କି ଲୋକ ଜନି ଦଶ ଟଙ୍କାରେ ବି ପଚାରୁନାହାନ୍ତି ଆଜିକାଲି ଜହ୍ନିର ଦାମ ହଉଛି ଅଶିଏ ଟଙ୍କାକୁ ବୃଦ୍ଧି କରିଚି କଲରା ଅଶିଏ।
ପରିବା ପତ୍ର ଆମିଷଠୁ ଅଧିକ ଅ ତାର ଯାହା ଦର ବୃଦ୍ଧି ହେଇଯାଇଚି କହିପାରିବା ଆମେ।
ହୁଁ ହୁଁ ମାନେ ଆମିଷର ଦରକୁ ପୁରା ଛୁଇଁକି ସେ ପାର କରିସାରିଲାଣି।
ହଁ ଲୋକମାନେ ଆଜିକାଲି ସେଆ ହିଁ କରୁଛନ୍ତି ଯେ ପରିବାପତ୍ର କିଣିବାଠୁ ଭଲ ଅଣ୍ଡା କିଣିକି ଖାଇଦବା ଭାବୁ ଚନ୍ତି ସେଇଭଳିଆ ପରିସ୍ଥିତି ପହଞ୍ଚି ଗା ପହଞ୍ଚି ଯାଇଛି ଆଉ ଦରବୃ ଧି ସହିତ
ଚାଳିଶ ଟଙ୍କା ଦେଇକି ଆଣିବ ଆପଣ ଥରେ ଟିଏ ଭାଜିବେ।
ସେଇତ ଠିକ କିନ୍ତୁ ତା ସହିତ ଯାହାବି ବଜାରରେ ଯାହା ପରିବା ମିଳୁଚି ସେ ବିଷଠୁ କମ୍ ନୁହଁ। କହିକି କହିପାରିବା ଆମେ କାହିଁକିନା ଯେତେ ମାତ୍ରାରେ ସାର କୀଟନାଶକ ସେଠି ବ୍ୟବହାର ହଉଚି ତା ନେଇ ଖାଇବା ନିଜକୁ ଧୀରେ ଧୀରେ ବିଷ ଦେବା ସହ ସମାନ।
ପରିବାକୁ ସତ ରଖିବା ପାଇଁ ଗୋଟେ ପ୍ରକାର ଥାଏ ସେଇଟା ତାଙ୍କର କି ଔଷଧୀୟ ସେଇଟା ସ୍ପ୍ରେ ଛିଞ୍ଚନ କରିକି ରଖିଥାଉଚନ୍ତି।
ବାସ୍ ବାସ୍।
ଯେମିତି ଆମକୁ ଦେଖିବାକୁ ଗୋଟେ କଦଳୀ କଞ୍ଚା କଦଳୀ ଆଣିକି ମାନେ ପଚିବା ପାଇଁ ସେ କାର୍ବାଇଡ଼ ଫାର୍ବାଇଡ଼ କଣ ଦେଇକି ପଚେଇଥାନ୍ତି ସେମିତି ମାନେ
ତ ସେଇଭଳି ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ଯାହା ଦେହ ପାଇଁ ନିଶ୍ଚିତ ଭାବେ କ୍ଷତିକାରକ ଏଥି ଯୋଗୁ ବୋହୁତ ପ୍ରକାର ରୋଗର ସମ୍ମୁଖୀନ ହେବାର ସମ୍ଭାବନା ରହିଚି। ତ ସେଥିପାଇଁ ମୁଁ ଭାବେ ଯେ ନିଜର ଯାହାବି ଅ ଦା ଚାହିଦା ରହିଛି ତାକୁ ମେଣ୍ଟେଇବା ପାଇଁ ଅଳ୍ପ କିଛି କିଛି ବାରିରେ ପରିବା ଲଗେଇବା କଥା। କିନ୍ତୁ କଣ କରିବା ଆମେ ତ ଆମର ତ ବର୍ତ୍ତମାନ
ଆପଣ ଗୋଟେ ସହରରେ ଗୋଟେ ଜାଗା ଟିଏ କିଣିଲେ ଜାଗାଟାରେ ଆପଣ ଦିଟା ରୁମ୍ କଲେ ଆଉ ତମର ଯିବାକୁ ବାଟ ନଥିବ। ସେ ଜାଗାରେ ପୁଣି ଆପଣ କେମିତି କଣ ଚାଷ କରିବେ ନିଜେ ତ ଚ ନିଜେ ତ ବୁଲିକି ଚଳି ପାରୁନଥିବେ ଆଉ ଗଛ ଖଣ୍ଡିଏ ଲଗେଇବେ କେମିତି?
ଆଜିକାଲି ମାନେ ପରିବେଶ ଟା ଏତେ ସଂଙ୍କୁଚିତ ହେଇଯାଇଛି ଆମେ ନି ଯିଏ ରଖୁଛୁ ଏତେ ସଂଙ୍କୁଚିତ ପରିବେଶରେ।
ଗାଁ ରେ ରହିବେ ଗାଁ ରେ ତ ଆପଣଙ୍କ ଜାଗା ଥିବ କିନ୍ତୁ ଆପଣ କରିବେ କଣ ଗାଁ ରେ?
ବାସ୍। ତ ଇଏ ହିଁ ରହିଯାଏ ଯେ ନା ଏପଟେ ଯାଇ ହୁଏ ନା ସେ ଏପଟେ ଯାଇ ହଏ ଇଚଛା ଥାଏ ଇଚଛା ରହେ ଗାଁ ରେ ରହିବାର କିନ୍ତୁ ଆମର ଯାହା ରହିଛି ଯେମିତି କିି ଗାଁରେ ରହିଲେ ସେ ସବୁ ତ ପାଇପାରିବାନି। ନାମକୁ କିଛି କାମ ମିଳିପାରିବ ସେଠି ନା ଅ ସୁବିଧା ସୁଯୋଗ ହଉ ଡାକ୍ତରଖାନା ହଉ ଶିକ୍ଷା ହଉ ଏସବୁ ମଧ୍ୟ ଗାଁକୁ ପହଞ୍ଚି ପାରୁନି କହିପାରିବା ଆମେ।
ଖାସ କରି ତ ପିଲାମାନଙ୍କୁ ଭଲ ଶିକ୍ଷା ଶିକ୍ଷା ଦେବା ପାଇଁ ହିଁ ସମସ୍ତେ ଆସିଥାନ୍ତି ବଜାରକୁ ମାନେ ସହରକୁ ହୁଁ।
ଆହୁରି ଗୋଟେ କାରଣ କହିପାରିବା ସ୍ୱାସ୍ଥ୍ୟ। କ୍ଷେତ୍ରରେ ହଉ ଗାଁରେ ଯଦି କାହାର କିଛି ଅସୁବିଧା ହୁଏ ତାହେଲେ ପାଖାପାଖି ବାର ପନ୍ଦର କିଲୋମିଟର ଦୂରରେ ହିଁ ଥାଏ ଡାକ୍ତରଖାନା ଥାଏ ପାଖପାଖି ତ ନଥାଏ। ତ ହଁ ହଠାତ୍ ବାସ୍ ହୋଉ। ଘଣ୍ଟା ରୁ ଅଧିକ ସମୟ ଲାଗିଯିବ ପହଞ୍ଚୁ ପହଞ୍ଚୁ ଏଇ ସବୁ କାରଣ ଯୋଗୁ ସହରରେ ରହିବା କ ଥା କିନ୍ତୁ ମନଟା ସବୁବେଳେ ଚାହେଁ ଗାଁରେ ରହିବ।
ଗାଁରେ ରହିବାକୁ ମାନେ ଦେଖ ଏବେ ଗୋଟେ ମାନେ ମଝିରେ ଯୋଉ ଆମର ହେଲା କି ଗ୍ୟାସ ର ସମସ୍ୟା ହେଇଗଲା ପେଟ୍ରୋଲର ସମସ୍ୟା ହେଇଗଲା ସେ ସମସ୍ୟା ଟା ଗାଁ ସେ ସମୟଟା ଗାଁ ଲୋକ କେବେ ଜାଣିନାହାନ୍ତି। କାହିଁକି ନା ସେ ସେ ସମୟରେ ମୁଁ ଗାଁ କୁ ଯାଇଥିଲି ମାନେ ସେ ସମୟ ସେ ସମସ୍ୟା ର ଟିକେ ବି କାହା ପାଖରେ ଚିନ୍ତା ନଥିଲା। ମାନେ ଯେମିତି କିଛି ହେଇନି ମାନେ ତାଙ୍କର ଯେମିତି ଚାଲିଥିଲା ସେମିତି ଚାଲିଛି।
ହଁ ନିତିଦିନିଆ ଜୀବନ ଯେମିତି ଚାଲିଥିଲା ସେମିତି ଚାଲିଛି କାହିଁକି ନା ଗ୍ୟାସ ଯଦି ଗ୍ୟାସ୍ ନାହିଁ କିଛି ଅସୁବିଧା ନାହିଁ ଯାହହୋଉ ବରିଆଡୁ କାଠ କିଛି ମିଳିଯିବ କାଠ ଚୁଲିରେ କିଛି ତ ରୋଷେଇ ହେଇଯିବ। ଆଉ ରହିଲା ପେଟ୍ରୋଲ କଥା। ଗାଁରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା ପାଇଁ ପେଟ୍ରୋଲ କଣ ଦରକାର ଗାଡିର ତ ସେ ବ୍ୟବହାର ହିଁ ନାହିଁ। ପେଟ୍ରୋଲ ବି ଯାହା ରହିଥିଲା ପେଟ୍ରୋଲ ହଉ କିମ୍ବା ଗ୍ୟାସ ହଉ ନ ମିଳିବା ଟା ଗାଁ ଏତେ ପ୍ରଭାବ ପକେଇନି କିଛି ଅସୁବିଧା କରିନି ଏସବୁ ଏବେ ଆଜି ହିଁ ବ ମୁଁ ଖବର କାଗଜରେ ପଢୁଥିଲି। ଯେ ମୁମ୍ବାଇରେ ମାତ୍ର ଆଉ ଚାଳିଶ ଦିନର ରହିଛି। ଯାହା ଜଳ ରହିଛି ଆଉ ଆଉ କିଛି ଦ ହଁ ଆଉ କିଛି ଦିନ ଭିତରେ ସେଠ ଏଠି ଆଉ କୌଣସି ଅ ଜଳ ରହିବ ନାହିଁ ଜଳର ସ୍ରୋତ ଯାହା ଅଛି ସବୁ ଶୁଖି ଶୁଖି ଚାଲିଛି ଏଇଠ ତା କେବଳ ଗୋଟେ ଜାଗା ନୁହଁ ଗୋଟେ ଜାଗା ନୁହଁ ଭାରତର ଯେ ଏତେ ବଡ ବଡ ସହର ରହିଛି ବା ଯେତେ ସବୁ ରହିଛି
ଯେତିକି ମାନେ ଯେତିକି ଯେତିକି ଯେତିକି ତମେ ବଡ ବଡ ସହରକୁ ଯିବ ସେତିକି ସୁବିଧା ପାଇବ ତାଠୁ ମାନେ
ଅସୁବିଧ ର ମଧ୍ୟ ସମ୍ମୁଖୀନ ହବାକୁ ପଡୁଛି ଏଇ ସବୁ ଜିନିଷ ତ ରହିଛି ତ ସେ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଗାଁ ହିଁ ରହିବା ଟା ସବୁ କ୍ଷେତ୍ରରୁ ଭଲ କିନ୍ତୁ କହିପାରିବା ଯଦି ଏମିତି କିଛି ପରିସ୍ଥିତି ସୃଷ୍ଟି ହୁଏ ଯେ ତମର କର୍ମକ୍ଷେତ୍ର ଆଉ ତମେ ରହୁଛ ଯୋଉଠି ସେଇ ଦିଟା ଗୋଟେ ଜାଗାରେ ହେଇପାରିବ ତାହେଲେ କହିପାରିବା କିଛି କହିପାରିବା ଯେମତି କି ତମ କର୍ମକ୍ଷେତ୍ର ଟା ତମ ଗାଁ ଠୁ ବେଶୀ ଦୂରରେ ନଥିବ।
ଗାଁ ଗାଁ ପାଖାପାଖି ଯଦି ସ୍କୁଲ ଟିଚର ଗୋଟେ ହେଇଗଲ ତାହେଲେ ମାନେ ଆଉ କିଛି କହିହବନି।
ଗାଁ ପାଖା ପାାଖି ଯଦି କିଛି ଗୋଟେ ବିଦ୍ୟାଳୟରେ ଶିକ୍ଷକ ହେବାର ଅ ଅବସର ଟେ ମିଳେ ତାହେଲେ ମୁଁ ନିହାତି ଭାବରେ କହିବି ମୁଁ ତାହା କରିବା ପାଇଁ ଚାହିଁବି କାହିଁକି ନା ଘରୁ ବାହାରିଲି କର୍ମ କ୍ଷେତ୍ରକୁ ଗଲି କର୍ମକ୍ଷେତ୍ରରୁ ମୋର ଯାହା ରହିଲା ତାକୁ ସାରି ଘରକୁ ଆଉ ଥରେ ଫେରିକି ଆସିଲି ବାସ୍ ତ
ସେଥିରେ ଯୋଉ ଘରୁ ଦି ମୁଠା ପଖାଳ ଖାଇକି ଯୋଉ ଯାଇକି ମାନେ ପଢ଼େଇ ଆସିବ ଆଉ ଥରେ ଘରକୁ ଫେରିବ ମାନେ କିଛି ଚିନ୍ତା ନଥିବ।
ହଁ ସେଇ ସେଇ ଏଥିରେ ହିଁ ଶାନ୍ତି ମିଳି
ସେଟା ବି ତ ଭାଗ ସେଟା ବି ତ ଭାଗ୍ୟରେ ଥିବାକୁ ପଡ଼ିବ।
ହଁ ସମସ୍ତଙ୍କ ଭାଗ୍ୟରେ ତ ସେଇଠି ନଥାଏ ସେଇ କର୍ମ କ୍ଷେତ୍ରକୁ ଯିବା ପାଇଁ ହିଁ ତ ସମସ୍ତେ ଇଟାମାଟି ନିଜର ନାଁ ଗ୍ରାମକୁ ଛା
କିନ୍ତୁ ଗୋଟେ ଗୋଟେ ଜିନିଷ କେତେବେଳେ ଦେଖିଛ ଆମେ ଯେତେବେଳେ ସାନ ଥିଲୁ ଯୋଉମାନେ ଗାଁରେ ମାନେ ଶି କ୍ଷକ ଥିଲେ ସେମାନେ ଗାଁ ରୁ ହିଁ ଗାଁ ପାଖକୁ ସ୍କୁଲକୁ ପଢ଼େଇ ଯାଉଥିଲେ। ମାନେ କିଲୋମିଟର ଟେ ହଉ କି ଦି କିଲୋମିଟର ହଉ ପାଖ ପାଖ ମାନେ ତାଙ୍କର ସମୟ ଟା ଗୋଟେ କହିବା କି ଆମେ ଗୋଟେ ମାନେ ସୁନାର ସମୟ ଥିଲା ବୋଲି।
ହଁ ବାସ୍ ଗୋଟେ ସମୟ ଥିଲା ସେମାନ ସେଇ ସମୟରେ କଣ ଥିଲା ନା ଏତେ ମାତ୍ରାରେ ଲୋକମାନଙ୍କ ମଧ୍ୟରେ ହଁ କହିପାରିବା ଏତେ ଲୋକ ନଥିଲେ ମଧ୍ୟ ଚାକିରି ପାଇଁ ଯାହା ଦ୍ଵାରା
ଚାକିରି ପାଇଁ ନଥିଲେ ମାନେ ଆଗରୁ ଏତେ ବି ପିଲା ପଡ଼ୁନଥିଲେ ବି ମାନେ ବହୁତ ଯଦି ଘରେ ଯଦି ତିନି ଚା ଟା ପିଲା ତାହେଲେ ଜଣେ ପିଲା ପଢ଼ୁଥିଲା।
ହଁ ସେ ସମୟରେ ଅବସ୍ଥା ଏଇଆ ଥିଲା ଯେ ଚାକିରି ଯେତିକି ଅଛି ତାଠୁ କମ ପିଲା ଚାକିରି ପାଇଁ ଉନ୍ନୀତ ହଉଥିଲେ କିନ୍ତୁ ଏବେ ର ଯାହା
ର ହେଲା ଚାକିରୀ ଯଦି ଅଛି ଗୋଟେ ଗୁଣା ପିଲା ଅଛନ୍ତି ଦଶ ଗୁଣା।
ବାସ୍ ସେଇଭଳିଆ ପରିସ୍ଥିତି ଉପୁଜିଛି ଆସିକି। ତ ଏଥି ଯୋଗୁ କିଛି କହିହବନି କେଉଁ ଜାଗାରେ କାମ ମିଳି କେଉଁ ଜାଗାରେ ମିଳିବନି କିନ୍ତୁ ଯୋଉଠି ବି ମିଳିବ ଯୋଉଠି ବି ମିଳିବ ଯାଇକି ତାକୁ କରିବାକୁ ପଡ଼ିବ।
କରିବାକୁ ବାଧ୍ୟ।
କରିବାକୁ ବାଧ୍ୟ।
ମିଳିଯାଉ ମାନେ ଯଉ ମା ଯଉ ମିଳିବାଟା ବଡ଼ ଜାଗାର ମାନେ ଏବେ କିଛି ମାନେ କିଛି କରୁନି ମାନେ ଏବେ ଜବ ଟା ହିଁ ମିଳିବା ଦରକାର୍। ସେ ଯୁ ଯୋଉଠି ହଉ ଜଙ୍ଗଲ ଭିତରେ ଗୋଟେ ଛୋଟିଆ ଗାଁଟେ ହେଇ
ବାସ୍।
ହେଲା ନା ସେ ଗାଁକୁ ନେଟୱାର୍କ ନଥାଉ ଘର ନଥାଉ ପାଣିର ସୁବିଧା ଠିକ୍ ନଥାଉ ରାସ୍ତା ନଥାଉ କିନ୍ତୁ କରିବାକୁ ବାଧ୍ୟ। ଯିବାକୁ ପଡ଼ିବ ଏମିତି ସବୁ ଆଉ।
ଆଉ କେତେବେଳେ ଆପଣ ଯିବେ ପଡ଼େଇ?
ହଁ ଭାବୁଛି ଆଉ ସେଇ ଘଣ୍ଟାଏ ଭିତରେ ବାହାରିବି ଆଉ।
ହୁଁ ହୁଁ ହଉ ବାହାରି ପଡ଼ନ୍ତୁ ମୁଁ ବି ବାହାରି ପଡ଼ୁଛି ଆଉ।
ହଉ ରଖିଲି ତାହେଲେ?